ହ୍ୟାଲୋ। ହ୍ୟାଲୋ।
ହଁ ଶଭାଯାଉଚି ମୋ କଥା?
ହ୍ୟାଲୋ। ହଁ ହଁ!
ହଁ ହଁ ହଁ କଣ କରୁଚ?
ଦିଦି ତମର ସେପଟୁ ବହୁତ୍ ତମର ସେପଟୁ ସାଉଣ୍ଡ ଆସିଛି ବହୁତ। ତ ଶୁଗୁନି ଠିକ ସେ ତମ କଥା।
ଆଚ୍ଛା ଗୋଟେ ମିନିଟ୍ ରୁହ। ଏବେ ଶୁଭା ହେଲା।
ହଁ ହଁ।
ନା ସାଉଣ୍ଡ ହୋଉଚି।
ନା ଠିକ୍‌ ଠାକ୍ ଏବେ ଅଛି।
ହଁ। ମୁଁ କହିଲି କି ବର୍ଷା ହୋଉଚି ସେପଟେ?
ହଁ।
ଆଛା ଆମର ବି ଏପଟେ ବହୁତ ସାରା ଜୋରରେ ବର୍ଷା ହୋଉଚି। ପୁରା ସକାଳୁ ହୋଉଚି।
ହଁ ଆମର ବି ତ ସେଇଆ ମୌସୁମୀ ପାଗ ହବ।
ହଁ କିନ୍ତୁ ଭଲ ଲାଗୁଚି। ଶୋଇବା ବି ଇଚ୍ଛା ହୋଉଚି ଖାଲି।
କୋଉ ଶୋଇ ବି ହୋଉଛି ୟାଡେ ଟେନସନ କୋଉଦିନ ଖତମ ହବ ଏ ସବୁ।
ହଁ ସେଇଟା ବି ଗୋଟେ କଥା। ଆଉ ଖାଇସାରିଲଣି କଣ ଖାଇଲ?
ଭାତ, ଡାଲି ଆଉ ସୋୟାବିନ୍ ତରକାରୀ।
ଖରାବେଳ ଖାଇବା ସରିଲାଣି?
ଉଁ।
ଖରାବେଳ ଖାଇବା ସରିଲାଣି?
ଖରା ବେଳ ନୁହେଁ ଏଇଟା ଆମର ହଷ୍ଟେଲ୍ ରେ ସକାଳ ଖାଇବା।
ଭାତ।
ହଁ।
ଓ ତମକୁ ଭାତ ଖାଇବାକୁ ଭଲ ଲାଗେ।
ନା ଭଲ ଲାଗେ ଯେ ହେଲେ ଏମିତି ସକାଳୁ ଭଲ ଲାଗେନି।
ହଷ୍ଟେଲରେ କେମିତି ସକାଳୁ ଭାତ ଦେଉଛନ୍ତି।
ହଁ ସେଥିପାଇଁ ଦୋଉଛନ୍ତି କି ପ୍ରାୟ ପିଲାଙ୍କର କା ସକାଳୁ କ୍ଲାସ ରହୁଛି ପୁରା ଲେଟ ଯାଏଁ। ଦିଟା ଜିନିଷ ଏଠି ରହୁଚି ସେ ପିଲା ତ ଆଉ ଜଳଖିଆ ଖାଇକି ତ ଏଥିପାଇଁ ରହିପାରିବେନି ନା ତ ସେଥିପାଇଁ ଆମର ଏଠି ସକାଳୁଭାତ ଦିଆଯାଉଛି ସେଇଥି ମତେ ଏ କଣ ଖାଇଲି ମାନେ କଣ ପିଲା ଟିକେ ଭୋକ ଟିକେ ଆଉ ହବନି ଆଉ ବଧେ ଡେଲି। ଆଉ ତମେ କଣ କରୁଥିଲ?
ଆ ମୁଁ ତ ଏବେ ଘରେ ଅଛି ଘରେ ମୁଁ ରୁଟି ଖାଇଥିଲି। ମତେ ଭା ତ ଏତେ ଭଲ ଲାଗେନି ମୁଁ ଯଦି ତମେ ମାନେ ଜୀବନ ସାରା ଭାତ ନ ଦବ ମତେ ଭଲ ଲାଗେ। ନାଇଁ କିଛି ପ୍ରୋବ୍ଲେମ୍ ନାହିଁ।
ରୁଟି ସହିତ କଣ ଖାଇଲ?
ରୁଟି ସାଙ୍ଗରେ କାଲି ଭୋଜି ହେଇଥିଲା ଆ ଦେଇଥିଲେ ଚିକେନ।
ମାନେ କାଲିର ଚିକେନ ଆଜି ଖାଉଚ।
ହଁ କାଲି ରାତିର ଚିକେନ।
ହଁ ସେ ରହିବ ତ ପାଗର ତ ଠିକ୍ ଠାକ ଅଛି ରହିବ।
ହଁ ଏମିତିରେ ବି ଫ୍ରିଜ ରେ ରଖିଦେଲେ ମୁଁ ତ ଖାଇଦେବି। ମୁଁ ହୋଉଚି ଚିକେନ ପାଗଳ ମୁଁ କେବେ ବି କେତେବେଳେ ବି ଦେଲେ ଖାଇଦେବି।
ଓହୋ ସେଥିପାଇଁ ଆଉ। ଘରେ ତାହେ ଚିକେନ ହେଇଥିଲେ ତମେ ତ ପରଦିନ ବି ରଖି ଖାଇପାରିବ।
ତାପ ପରଦିନ ଆମର ତ ଘରେ ହେଲା ବଳେ ସବୁବେଳେ ଖରା ବେଳେ ହୁଏ। ଖରା ବେଳେ ହେଲେ ଆମେ ରାତିକି ଖାଉ ମାନେ ମୁଁ ରାତିରେ କି ବି ଖାଇଦିଏ। କିନ୍ତୁ ଯୋଉ ରା ରାତି ଭୋଜି ହୁଏ ତା ପରଦିନ ସକାଳୁ ଖାଏ ଆଉ।
ହୁଁ ସେଇ କଥା ହିଁ ମୁଁ କହୁଛି।
ହଁ ମୁଁ ସେଇଁଆ ଘରେ। ଏଇନେ ଏତେ ସାଙ୍ଗେ ସାଙ୍ଗେ ହବ ନା ମତେ ଇଚ୍ଛା ହବନି ଖାଇଆ ଲାଗି କିନ୍ତୁ ଟିକେ ରହିଗଲା ପରେ ମତେ ଟିକେ ଇଚ୍ଛା ହୁଏ ଖାଇଆ ଲାଗି।
ଇଏ କି ଭଳିଆ ଇଛା।
ନା ନା ମାନେ କଣ କହିଲ କି ମୋର ମାନେ ସେଇଠି ସ୍ମେଲ ହେଉଥିବ ତ ମୋର ଟିକେ ସେମିତି ସ୍ମେଲ ପଶିଗଲେ ମତେକୁ ଭଲ ଲାଗେନି କିନ୍ତୁ କି ସେତେବେଳେ ସବୁ ଜିନିଷ ତ ସରିଗଲା ପରେ ମତେ ଇଚ୍ଛା ହୁଏ ଖାଇବାକୁ।
ତମେ ତାହେଲେ ନିଜେ କେତେବେଳେ ବନେଇକି ଏମିତି କି ଖାଅ ନା ନାଇଁ?
ହଁ। ହଁ ନିଜେ ହିଁ ମ ଆମ ଘରେ ଚିକେନ ହେଲେ ମୁଁ କି ମୋ ଭାଇ ଆମେ ତିଆରି କରୁ। ହ ରୋଷେଇ କରିବୁ ଆମେ ମାନେ ବୋଉ କରନ୍ତି କିନ୍ତୁ ବହୁତ ମାନେ ଆଗରୁ କରୁ ଥିଲେ ଏବେ କିନ୍ତୁ ଆମେ ଦି ଜଣ କରିଦଉଛୁ ମିଶିକି ଆଉ।
ହଁ ଘରେ କିଏ ସବୁ ଅଛନ୍ତି?
ବାପା ମା ଭାଇ ଆଉ ମୁଁ ଭାଇ ଏବେ ହଷ୍ଟେଲରେ। ସିଏ ଯେବେ ଆସିବ ମୁଁ ବି ତ ରୁହେନି ନା ତ ଜବ୍ କରିଥିଲି ଆଗରୁ। ତ ମୁଁ ଏବେ ଆସିିଛିଘରେ ତ ବାପା ମା ସିଏ ତ ଚିକେନ ଫିକେନ କେବେଖାଆନ୍ତିନି। ତ ଆମେ ଦି ଜଣ ଆସିଲେ
ହ୍ୟାଲୋ।
ଶୁଭଉନି ମୋ କଥା?
ଭଏସ କଟୁଛି ନେଟୱାର୍କ ଇସୁ
ହଁ ଗୋଟ୍ ଗୋଟେ ମିଣ୍ଟି ରହ।
ହ୍ୟାଲୋ। ହ୍ୟାଲୋ।
ହ ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭା ହଉନି କି କଥା?
ହଁ ଏବେ ଶୁଭିଲା।
ହ୍ୟାଲୋ ଏବେ ଶୁଭା ହେଲା ତ କ୍ଲିୟର ଆସିଲା? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କ୍ଲିୟର ଆସିଲା ଏବେ?
ହଁ ହଁ।
ଆରେ ଏଇ ବର୍ଷା ପାଗ ଯୋଗୁ ନା ନେଟୱାର୍କ ଇସୁ ରହୁଛି ଯେତେ ଭଲ ଚାଲିଲେ ବି ଶୁଭା ହଉନି।
ହଁ ସେପଟେ ବି ବର୍ଷା ହଉଛିିବା ଜୋର କି ନା ପୁରା।
ହଁ ବା ବହୁତ ଜୋରପୁରା ଲଗାତାର ବର୍ଷା ହଉଛି ତ ନେଟୱ୍ବର୍କ ଇସୁ ଉପରେ ରହୁଛି ମାନେ ଯାହାବି ନେଟ ମାନେ ଇଏ ଚାଲିଲେ ବି କିନ୍ତୁ ଶୁଦ୍ଭା ହଉନି।
ହ୍ୟାଲୋ ଭି